ବନ୍ଧୁ ଆପଣଙ୍କର ଟିକେ ସ୍ଲୋ ହଉ ଯୋଉ ଆସ୍ତେ ହଉଚି।
ଆସ୍ତେ ହଉଚି?
ଆଜ୍ଞା ଆପଣଙ୍କ ବାର୍ତ୍ତା ଟିକେ ଆସ୍ତେ ଶୁଭୁଛି।
ଆସ୍ତେ ହଉଚି, ନେଟୱାର୍କ ଆମର ପାଉନି ଆଡେ ଟିକେ ଅଛି। ଆମ ଯୋଉ ନେଟୱାର୍କ ପାଉନି ଆମ ଜଙ୍ଗଲ ଏରିଆ ତ।
ରଖନ୍ତୁ ଆଜ୍ଞା।
ସେଥିପାଇଁ ନେଟୱର୍କ ପାଉନଥିବ ଆଉ।
ହଁ ବନ୍ଧୁ ଛ ଆଉ କଣ କୁହନ୍ତୁ ବନ୍ଧୁ ଆଉ କଣ ଖବର?
ଆଉ ସବୁ ଭଲ ଆଉ ଦାଦା ଯୋଉ ଖୁଡି କି ନେଇକି ଯିବନି କି ପାର୍କ ବୁଲି ଆଉ ଟିକେ ଯାଉନାହାନ୍ତି ରଜ ଘରେ ବସିଲେ କଣ ଲାଭ।
ନାଇଁ ବନ୍ଧୁ ରଜ ତ ସଇଲାଣି ଏ ବର୍ଷାରେ କୁଆଡେ ଯିବାକୁ ଇଚ୍ଛା ହଉନି ଆପଣ ତ ଜାଣି ଥିବେ ଯୋଉ ପାଣିପାଗ ପାଣି ବିଭାଗ ଯାହା ସବୁ ଚାଲିଚି ପାଣିପାଗ। ଆମର ଗ୍ରାମର ପରିସ୍ଥିତି ତ ଆପଣ ଜାଣିଥିବେ, କୋଉ ପରିକା ପ୍ରଦୂଷଣ ହଉଚି, କୋଉଭଳିଆ ସବୁ ହେଇଚି ଆମ ଗ୍ରାମର ଅବସ୍ଥା, ତ ଏଥିରେ କୁଆଡେ ଯିବାକୁ ଇଚ୍ଛା ହଉନି ଆଉ ଘରେ ବସିବା କଥା।
ଆଜ୍ଞା-ଆଜ୍ଞା। ଏଇ ଯୋଉ ବର୍ଷା ପାଣି କାଦୁଅ ବେଙ୍ଗ କଟର କଟରକୁ ସାପ ଜୋକ ବାହାରୁଚିନ୍ତି ବୁଝିଲେ ନା। ବର୍ଷା ଦିନ ଧଣ୍ଡ ପୁରା ଅଧିକାଂଶ ବୁଲୁଚନ୍ତି ବୁଝିଲେ ନା। ଯାହା ଫଳରେ ବାହାରକୁ ବାହାରିବାକୁ ଡର ବି ଲାଗୁଚି, କାହିଁକି ନା କାଳେ କିଏ
ଆଜ୍ଞା, ବିଶ୍ଵାସ କରିବେନି ବନ୍ଧୁ କାଲି ଆମର ଯୋଉ ଆମର ଅଛି ଯୋଉ
ଆଜ୍ଞା।
ଉଁ ଶୌଚାଳୟ-ଶୌଚାଳୟ ସେ ଶୌଚାଳୟ ରୁ ଆମର ଗୋଟେ ଧଣ୍ଡ ସାପ ଟେ ବାହାରିଲା, କାଲି ଆମର ବଡ଼ ଭାଇ ତାକୁ ବାଡ଼େଇକି ମାରିଲେ। ସିଏ କଣ କହିଲେ ଆମର ଯୋଉ କବାଟ ଅଛି, ସେ କବାଟର ତଳେ ଟିକେ ଫାଙ୍କା ରହୁଛି। ତ ଯେହେତୁ ଟିକେ ଫାଙ୍କା ରହୁଚି, ତା ଭିତେରେ ସେ ସାପଟି ଭିତୁରକୁ ଗତି କରି ଯାଇଥିଲା।
ହାଲୋ।
ହୁଁ ବନ୍ଧୁ।
ଆପଣ ଯାଇଥିଲେ ଲାଟ୍ରିନ୍, ଏଯୋଉ ଶୌଚାଳୟ କୁ? ପରିଚ୍ଛନ୍ନ ହେବା ପାଇଁ ବୋଧେ ଓହୋଃ।
ଆଉ ବନ୍ଧୁ କୁହନ୍ତୁ ଆପଣଙ୍କ ନାଇଁ ବନ୍ଧୁ କାମୁଡ଼ି ନାହିଁ ମୁଁ କାମୁଡି଼ବା ଆଗୁରୁ ଆମେ ଦେଖି ଏଥି ତମର ନଜର ପଡ଼ିଗଲା ତ ତାକୁ ବାଡ଼େଇ ବାଡ଼େଇ ବାଡ଼େଇ ବାଡ଼େଇ ବାଡ଼େଇ ବାଡ଼େଇ ବାଡ଼େଇ ବାଡ଼େଇ ମାରି ଦେଲୁ।
ଓହୋ ଏତେ ଏତେ ବାଡ଼େଇ ବାଡ଼େଇ ବାଡ଼େଇ କାହିଁ ମାରୁଥୁଲେ? କାହିଁକି ନା ଜୀବଜନ୍ତୁ ବାଡ଼େଇ ମାରିବା ପାପ।
ବନ୍ଧୁ ତାକୁ ଯଦି ବାଡ଼େଇ କି ନମାରି ଥାନ୍ତୁ ତ ସିଏ ବି ଆଉ କିଛି ଲୋକଙ୍କର କ୍ଷତି କରି ବସିଥାନ୍ତା। ବୁଝିପାରୁଛ ବନ୍ଧୁ?
ଆଜ୍ଞା ଆଜ୍ଞା।
ବନ୍ଧୁ ଆପଣ ତ ଜାଣିଥିବେ ସାପମାନଙ୍କର କେତେ ବିଷ। ତ ଆମ ମନୁଷ୍ୟମାନ ଙ୍କର ଦେହରେ ତ କଣ ଅଛି ସେ ଯଦି ତାଙ୍କୁ ଯଦି ଆମେ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
ହଁ ମାନୁଚି ଆମେ ଯଦି ଏକା ଥାଆନ୍ତେ ହଁ ସେ ଦୋସରା ଆମେ ଧର ଆମୁକୁ ସେ କାମୁଡ଼ିଲା ସେଥିପାଇଁ ଆଉ ଧର ଆମୁକୁ କାମୁଡ଼ି କି ସିଏ ଧର ବଞ୍ଚିଗଲା ସେ କେତେ ମନୁଷ୍ୟଙ୍କ ଜୀବନ ନବ ଆପଣ ତ ବହୁତ ଭଲ ଭାବରେ
ଆଜ୍ଞା ଆଜ୍ଞା।
ତାପରେ ଆଜି କାଲି ଆମର ଯୋଉ ଛୋଟ ଛୁଆମାନେ ଯୋଉ ବୁଲାବୁଲି କରୁଛନ୍ତି। ଛୋଟ ପିଲା କିମ୍ବା ଛୋଟ ବୁଢ଼ାବୁଢ଼ୀ ମାନେ ସେ ତାଙ୍କ ପ୍ରତି ତ ବହୁତ ବିପଦ ନାଁ।
ତି ଦିନେ ଶୁଣନ୍ତୁ ନିତି ଦିନିଆ ଘର କଥା ହେଇଗଲାଣି ତା ଫଳେ ବି ନି ଛୋଟ ଛାପର ସାପର ବଡ଼ ବିଷ କଥାରେ ଅଛି।
ଆଜ୍ଞା ବନ୍ଧୁ ଆଜ୍ଞା।
ତାରେ ଅଛି ନ ଦେଖିଲା ସାପ ଗାତରେ ପୁରାନ୍ତି ନାହିଁ। ଆପଣ ତ ଜାଣିଥିବେ ମଲା ସାପ କିନ୍ତୁ ଗାତରେ ପୁରାନ୍ତି।
ହୁଁ।
ଆପଣ ତ ଜାଣିଥିବେ।
ଆଜ୍ଞା ବନ୍ଧୁ।
ଆଉ କଁ କୋହୁଚନ୍ତି କୁହନ୍ତୁ?
ନାଇଁ ବନ୍ଧୁ ଆଉ କଁ କହିବି ଏଇତ ଜୀବନ ଆଉ।
ଓହୋ।
ଆପଣଙ୍କ ଆଡ଼େ ବର୍ଷା କେତେ ମାତ୍ରାରେ ହୋଉଛି?
କାହିଁକି ନା ରାତିରେ ବହୁତ ବର୍ଷା ହେଇଥିଲା କାଲି କାହିଁକି ମୁଁ ଔଷଧ ଯେ ବଡ଼ ମେଡ଼ିକାଲ୍ ଯାଇଥିଲି କାହିଁକି ନା ଦେହ ଖରାପ ହେଇଥିଲା ବୁଝିଲେ ନା? କଟକ ଏବଂ ଭୁବନେଶ୍ ତରରେ ଅତିରୁ ଅତି ପ୍ରବଳ ବର୍ଷା ହେଲା। ଯାହା ଫଳରେ ରୋଡ଼ ରାସ୍ତା ବି ମଧ୍ୟ ଦେଖା ଯାଉନଥିଲା। ବୁଝିଲେ ନା? ଏବଂ ତା ସହିତ କୁଆ ପଥର ମାଡ଼କୁ ଘଡ଼ଘଡ଼ି ଏବଂ ବିଜୁଳି। ଅତି ଚମତ୍କାର ଲାଗୁଥିଲା
ଚା ସବୁ ମା ସବୁଆଡ଼େ ଚାଲିଚି ଏବେ ବର୍ଷା ସବୁଆଡ଼େ ପ ଆ ପକଉଚି ତ କଣ ଏବେ ବି କୁଆପଥରର ମାଡ଼ ହଉଚି?
ଆଜ୍ଞା ଆଜ୍ଞା କୁଆପଥର ଏଇନା ଚାଲିଚି। ଘଡ଼ଘଡ଼ି ଏଥର ମାରୁଚି କୁଆ ପଥର ଖସି ପଡ଼ୁଚି। ବିଶ୍ୱାସ କରିବେନି ବର୍ଷା ଯେତେ ଜୋର ହଉଥାଏ କୁଆ ପଥର ବି ସେତେ ଜୋରେ ପଡ଼ୁଥାଏ ଖାଲି ଦେହରେ ଟାଏଁ ଟାଏଁ ବାଜିକିନା କାଟୁଥାଏ।
ସିଏ ଆପଣ କିଛି ମାନେ। ମାନେ ଆପଣଙ୍କର ଯେମିତି କିଛି ପ୍ରଭାବ ପଡିବନି ଆପଣଙ୍କ ଉପରେ ସେମିତି କିଛି ଜାଗାରେ। ରହିଥିଲେ ପ୍ରସ୍ଥାନ କରିଥିଲେ।
ଆଜ୍ଞା ଆଜ୍ଞା ମୁଁ ଗୋଟେ ଛୋଟିଆ ପାନ ଦୋକାନଟିଏ ଦେଖିଲି ସାଇଟିରେ। ଦୌଡ଼ିକି ଯାଇ ପାନ ଦୋକାନ ଭିତରେ ପଶିଗଲି ପାନ ଦୋକାନ ଉପର ଟିଣ। ହେଇଥିଲା ଯାହା ଫଳରେ ଟିଣରେ ଖାଲି ଡୁ୍ପ୍ ଡ଼ାପ୍ ଟପ୍ ଟାପ ଟିପ୍ ଟାପ୍ ଶୁଭୁଥିଲା ବୁଝିଲ। ଆଜ୍ଞା। ପାନ ଦୋକାନୀ କହୁଛି ଏ ଶଳା ଟିଣ ଗୁରାକ ଫଟେଇ ଫାଟେଇ ଦବ ବୋଧେ। ବୁଝିଲେ ନା ତାଙ୍କ ଶଳା। ତାଙ୍କ ଶଳା ସାଇଟ୍ ରେ ଥିଲେ ତାଙ୍କ ଶଳା ଙ୍କୁ କହୁଛନ୍ତି ସିଏ। ରମେଶ୍ ଏ ସଳା ଟିଣ ଗୁରା ଫଟେଇଦବ ବ ଯୋଉଁ। କୁଆପଥର ଗୁଡିକ ବୁଝିଲେ ନା। କୁହନ୍ତୁ ତାପରେ ବି।
ପାନ ଖାଇବାକୁ ବହୁତ ପସନ୍ଦ କରନ୍ତି ତ ଯେହେତୁ ପାନ ଆପଣ।
ସାଧାପାନଟି ଅତି ଉତ୍ତମ ଲାଗେ ଖାଇବାକୁ ବୁଝିଲେ ନା ପାନ ରଜରେ ଆପଣ ତ ଖାଉଥିବେ କିନ୍ତୁ ମୋର ନିତିଦିନିଆ କଥା ପାନ। ଦି ଖଣ୍ଡ ଦିନକୁ ନ ଖାଇଲେ।
ରଜର ତିନି ଦିନି ଯାଙ୍କ ସାଧା ପାନ ଖାଇଲି। ତ ଏଠି କିଛି ମତେ ଭଲ ନ ଲାଗିବାରୁ ତ। ସେ ଆମର ଗ୍ରାମର ଗୋଟେ ଭାଇ ଜଣେ ଜାଣିପାରୁଥିବେ ସେ ବି ଦୋକାନ ଟି କରି। ଥିଲେ ଆମର ବଜାରରେ। ସିଏ ଆମକୁ ତମେ ନିଆଁ ଲଗା ପାନ ଖାଇବ ନା। ପାନ ଖାଇବ ତ ସାଧା ପାନ ଥିଲା ଆମର ଦଶ ଟଙ୍କା ନିଆଁ ଲଗା ପାନଟା ତ କୋଡ଼ିଏ ଟଙ୍କା।
ଆଜ୍ଞା ଆଜ୍ଞା।
ସେ ଆମକୁ କହିଲ ଆମେ ଯେହେତୁ ଖୁସି ହେଇକି କହିଲୁ କି ନିଆଁ ଲଗା ପାନଟା ଖାଇବୁ ତ ସେ ଯେହତୁ। ତ ନିଆଁ ଲଗା ପାନ ଟା। ଖାଇବାକୁ ଦେଲେ ସମସ୍ତଙ୍କର ଆମେ ପାଞ୍ଚ ଜଣ ଥିଲୁ ଯେହେତୁ ପାଞ୍ଚ ଜଣଙ୍କ ପାଇଁ ବନେଇଲେ। ତ ତାଙ୍କ ଭିତରୁ ମୋର ଗୋଟେ ଭାଇଟେ ସେ ଆଗେ ଖାଇଲା ଯେହେତୁ ସେ ଖାଇଦେଲା ତ ସେଠି ସିଏ ତାର ଓଠ ପୋଡିଗଲା। ଯାହା ଫଳରେ କି। ଆମେ ଆଉ ପାଞ୍ଚ ବାକି ଚାରି ଜଣ ଖାଇବାକୁ ପ୍ରସ୍ତୁତ ନଥିଲୁ। ଯେହେତୁ ତାର ପୋଡିଗଲା ତ ଆମର ହବନି ବୋଲି ମାନେ କଣ ଅଛି ଆପଣ। ଆଉ ସେଥିପାଇଁ ଆମେ ସତର୍କ ହେଇକି ସେ ନିଆଁ ଲଗା ପାନକୁ ଥୋଇକି ଆମେ ସାଧା ପାନ ନେଇକି ପଲେଇଆସିଲୁ କାରଣ ଆମର ବଷ ନାଇଁ ନା ସେ ସବୁ।
କଥାରେ ଅଛି ବିପ ବିପଦର ଏବଂ ଆପଦର ସାହା ଭାବେ। ପ୍ରଭୁ ଆମ ପାଖରେ ନାହାନ୍ତି କିନ୍ତୁ ବୁଝିଲେ ନା। କିନ୍ତୁ ସେଇ ପ୍ରଭୁ ଆପଣଙ୍କ ସାହା ଭରସା କଥାଟା ଅଛି ରଖିଲେ ସେ। ଶିବ ମାରିବ କିଏ ବୁଝିଲେ ନା ଆଉ ଗୋଟେ ହରି କରିବେ ପାରି। ଆପଣ ତ ଜାଣିଥିବେ। ଆଉ ଆପଣଙ୍କ ଆଡେ ତ ଯୋଉଁ ବର୍ଷା ହେଇଥିଲା ଆଉ ଆମ ବିଲ ଆଡେ ଖାଲି କଉ ମାଛ। ଶିଙ୍ଗି ମାଛ ଏବଂ ତୋଡି ମାଛ ଖାଲି ହିର। ଉପରକୁ ଏବଂ ବିଲ ଉପରକୁ ଡେଉଁଥିଲେ। ବୁଝିଲେ ନା କାଲି। କାଲି ଆମେ ଆମ ବାଲ୍ଟି ଧରିକିନି ଆମେ ଝାଡ଼ା ଯାଇଥିଲା ସମୟରେ ମାଛ। ଆମେ ନିହାତି ଦି କିଲି କିମ୍ବା ତିନି କିଲୋ ଆମେ ଧରିକି ଆଣିଚୁ। କାହିଁକିନା କଉ ଗୁରାକ ଡେଉଁ ଥିଲେ ମୁଁ ବାଲ୍ଟି ଦେଖଉଥିଲି ତା ଭିତରେ ପଶି ଯାଉଥିଲେ। ବୁଝିଲେ ନା। ଆପଣ ତ ଜାଣି କିଏ ଆପଣଙ୍କ ମାନଙ୍କ ବିଲ ଅଛି ଆପଣଙ୍କ ଘର ପାଖରେ। ଆପଣଙ୍କ ବିଲ ଡେଉଁନଥିଲା ମାଛ?
ଆଜ୍ଞା। ଆମେ ତ ବହୁତ୍ ଧରିଚର ସେ ମାଛ। ଆଉ ସେ ମାଛ ଆମର ଖାଇବାକୁ ବି ବହୁତ ସ୍ଵାଦିଷ୍ଟ। ମନେ ଭବେ ପାରେ। ଆଜ୍ଞା।
କଥା ରେ ଅଛି କେଉଁଟ ଧରଇ ମାଛ, ଖାଏ କଙ୍କଡା। ସେଇଆ ତ ନୁହଁ?
ନାଇଁ, ନାଇଁ ଆଜ୍ଞା। ଆମର ସେମିତି କାଇଁ ହବୁ। ଆମେ ତ ବହୁତ ଭଲ, ଭଲ ମାଛ ବାଛି ଖାଉ। ଆପଣ ଆମଠାରୁ ମାଗିକି ନେଇ କି ଯାଇଛନ୍ତି। ଆପଣ କେମିତି ଏତେ କଥା କହୁଛନ୍ତି। ଆପଣ ତ ଆଜ୍ଞା
ଆଜ୍ଞା। ଆମେ ତ ମାଗିକି ଖାଉଚୁ ଆପଣଙ୍କ ଠାରୁ। ଆଉ କଣ କହିବୁ। ଆପଣ ଯାହା ଦେବେ ଆମେ ଖାଇଦବା କଥା ଆଉ। ଆମେ କଣ ଧରି ପାରୁଚୁ।
ସେ ଆଜି ଯାଏ ଆମର ସେ ଯୋଉ ମାଛ ତରକାରୀର ତାଟିଆ ଟା ନେଇଥିଲେ।
ଆଜ୍ଞା। ନା, ନା ଆଜ୍ଞା ସେ ତାଟିଆଟି ଭ ଭଲ ମନକୁ ଯାଇଥିଲା ମୋର। ସେଥିପାଇଁ ତାଟିଆଟି ମୁଁ ରଖିଦେଇଚି।
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା। ଆଉ ବନ୍ଧୁ କଣ ଖବର କୁହନ୍ତୁ?
ଆଉ ଆପଣଙ୍କ ଘରେ ସବୁ କେମିତି କଣ ଅଛନ୍ତି?
ଆମ ଘରେ ସମେତେ ଭଲ ଅଛନ୍ତି। ବୁଝିଲେ ନା? ଆଉ ଆପଣଙ୍କ ଘରେ କେମିତି କଣ ଅଛନ୍ତି ସମେତେ?
ହଁ, ବନ୍ଧୁ ଆମ ଘରେ ସମସ୍ତେ ଭଲ ଅଛନ୍ତି ଆଉ। ଭଗବାନଙ୍କ ଦୃଷ୍ଟିରୁ। ଆ ବନ୍ଧୁ ଆପଣଙ୍କ ଭାଇଙ୍କର ଗୋଡ ଖରାପ ଥିଲା, ସେ କୁଆଡ଼େ ବହୁତ ନିଶା ପାଣି କରନ୍ତି।
ଆଜ୍ଞା ଆଜ୍ଞା। ସେ ହାଣ୍ଡିଆ ଅଧିକାଂଶ ପିଇଦିଏ। କାହିଁକି ନା ହାଣ୍ଡିଆ ଏକ ଉଁ ସରଳ ଖାଦ୍ୟ। ବା ପଦାର୍ଥ। ତାକୁ ପିଇବା ଦ୍ଵାରା ଦେହ ଏବଂ ଶରୀର ସୁସ୍ ସ୍ଥ ରୁହେ। ବୁଝିପାରିଲେ ନା? ଆପଣ ତ ଜାଣିଥିବେ ଆପଣଙ୍କ ନୀତିଦିନିଆ କଥା ଆପଣ ଡେଲି ପିଉଛନ୍ତି ନା।
ଆଜ୍ଞା। ନାଇଁ ବନ୍ଧୁ ସେ ସବୁ ମୁଁ ଆଉ ଛାଡିଦେଲିଣି। ସେସବୁ ଆଉ କରୁନି। କାରଣ ସେଗୁଡା ସବୁ ଭଲ ନୁହଁ ଦେହ ପାଇଁ।
ଆଜ୍ଞା। କିନ୍ତୁ, କିନ୍ତୁ ଆପଣ ଆ କିନ୍ତୁ, ଆପଣ ଆପଣଙ୍କ ସାନ ଭାଇଙ୍କ ସହିତ ଯାଇ ଫୁ, ଫୁ କରୁଛନ୍ତି।
ନାଇଁ ବନ୍ଧୁ ସେ କଥା ଗୁରା କାଇଁ ଏଠି ସବୁ ଆପଣ କହୁଛନ୍ତି।
ଆଜ୍ଞା। ଆପଣ ଶୁଣନ୍ତୁ ଫୁ ଫୁ କରିବା ଦ୍ଵାରା ଇଜ୍ଜତ ବଢେ ନାହିଁ। ଇଜ୍ଜତ ବଢେ କେମିତି? ଆମ ରୋଡ କାମ କରନ୍ତୁ। କାହିଁକି ନା ଆମ ରୋଡ ଯୋଉ କଚା ରୋଡ ହେଇଚି ସେଠି ଗାଡି କିମ୍ବା ମୋଟର ଏବଂ ସାଇକେଲ ଦି ଚକି ଯାନ ଯାଇପାରୁନାହିଁ। ବୁଝିଲେ ନା?
ଆଜ୍ଞା।
ଯାହା ଦ୍ୱାରା ଲୋକ ଅସୁବିଧାର ସମ୍ମୁଖୀନ ହଉଛନ୍ତି, ଆପଣ ଯଦି କିଛି
ବନ୍ଧୁ ରୋଡ କଥା ତ ଆପଣ ଛାଡନ୍ତୁ। ରୋଡ କଥା ଆପଣ ଛାଆନ୍ତୁ, ଆପଣ ଆମ ଗ୍ରାମ ଭିତର କଥା କୁହନ୍ତୁ, ଆମର ଯୋଉ ଗ୍ରାମର ଯୋଉ ସବୁ ଅ ସ୍ଥାନ ସବୁ ଅଛି, ଆପଣ ତ ଜାଣିଥିବେ କାଲି ଯେହେତୁ ଆମ ଗ୍ରାମର ଗୋଟେ ଏକ ଭଗିନୀର ବିବାହ ଗଲା। ତ ବାହାରୁ ଲୋକ ଆସିଥିଲେ ତାଙ୍କର ଅବସ୍ଥା କଣ ସବୁ ହେଇଛି ଦେଖିଚନ୍ତି ତ? ତ ଗ୍ରାମ ପାଇଁ ପ୍ରସ୍ତୁତି ହୁଅନ୍ତୁ।
ଭଗିନୀ
ନାଇଁ ବନ୍ଧୁ ବନ୍ଧୁ ଶୁଣେଇବି କଣ ବନ୍ଧୁ ଆଉ କଣ ଆଉ ଶୁଣେଇବି। ଆଉ ମୋର ଟିକେ ମା ଡାକିଲେନି ମୋର ଯେହେତୁ ଖାଇବା ଟାଇମ ହେଇଗଲାନି ତ ମୁଁ ଖାଇକି ଆପଣଙ୍କୁ ଫୋନ୍ ମାତ୍ରାରେ ଲଗେଇବି। ରହୁଛି ବନ୍ଧୁ ଭଲରେ ରୁହନ୍ତୁ ଖୁସିରେ ରୁହନ୍ତୁ ମହାପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ।
ଆଜ୍ଞା ଆଜ୍ଞା।